ହାଲୋ।
ହଁ।
ଆ ହାଲୋ ଗୁଡ ଇଭିନିଙ୍ଗ ଭାଉଜ।
ହୁଁ ସତରେ।
କଣ କରୁଛ?
ହାଲୋ।
ତମେ ଛାତରେ ନେଟ ପାଉନି କି ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ଭାଉଜ ହଁ ଭାଉଜ କଣ କରୁଛ?
ଶୁଭୁନି କି ତମୁକୁ ଶୁଭୁନି କି?
ମର ନେଟୱର୍କ ପ୍ରୋବ୍ଲେମ ହଉଛି ତ କୋଉଠି ଛାତ ଉପରେ ନା କି? ଛାତ ଉପରେ ଅଛି।
ଖାଇ ସାଇଲନି।
ହୁଁ। ଜଳ ଜଳ ଖଷ ହେଇଛି
ଜ ଆଉ ତମ ଦେହପୁଅ ଭଲ ଅଛି?
ହଁହଁ ଭଲ ଅଛି ସବୁ ତମେ ଛତରେ ଅଛ?
ହଁ ମୁଁ ଏଇ ମୁଁ ଏଇ ଛାତ ଉପରେ ବୁଲୁଛି ଆଉ ତମେ?
ଝିଅ ତ ଟିକି ଛାତରେଆ ନାହିଁ ଘରେ ବସିଛି ଆଉ ଝିଅ
ହଁ ଝିଅ ତଳେ ଅଛି ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ବାପନ୍ତି ବୋଚନ୍ତି ଝିଅ
ଏ ଟିକେ ବଡ ପାଟି କରୁନା ଡରୁଛ କି?
ଆ ନିିଆତାହି କି
ଓ ଝିଅ ଉଠିଯିବ ବୋଲି ସେଥିରେ କଥା ହଉଛ ନାଇଁ ଆଉ ଆ ଗାଧୁଆଳୁ ସବୁ କଣ ଖାଇଥିଲ?
ହେଇଥିଲା ମାଛ ହେଇଥିଲା ସାଧା ହେଇଥିଲା। ଅପା ମୁଁ ଆଇଷ ଖାଉଛି ଭାଇ ଆଇଷ ଖାଉନାହାନ୍ତି ଭାଇ ଅପା
ଯେମତି ଆଉ
ଓୋ ଭାଇ ଆଉ ଅପା ଆଇଁଶ ଖାଉନାହାନ୍ତି ତ
ହଁ ଆମର ବି ସିଏ ଆଇଁଷ ଖାଉନାହାନ୍ତି ମୁଁ କିନ୍ତୁ ଚଲଉଛି।
ଭାଇ ମନା କଲା ଆ ସ ଖାଇବେନି ମତେ ମନା କରୁଛନ୍ତି ଭ ତ ଆଇଷ ନ ଖାଇକି ରହିବ।
ହଁ ଟିକେ ଟିକ ଖାଇବ ନା ମୁ ସବୁଦିନେ କି ଖାଉଛି ବାର ଦେଖି ଦିନେ ଦିନେ ଖାଉଛି ହଁ ହୁଁ।
ଆଉ ଘରକୁ ଯାଇନ ବୁଲି ବାକୁ?
ମୁଁ ରଜ ଲାଷ୍ଟ ରଜ ଦିନ ଯିବି।
ଲାଷ୍ଟ ରଜ ଦିନ ଯିବ।
ହଁ ହଁ ମୁଁ ପା ଘରକୁ ପଳେଇ ଆସିଛି ତ ଟିକେ ବୁଲିବାକୁ ରଜକୁ। ଏଇନା ଖାଲି ଖାଇ ପିଇ ବୁଲୁ ଅଛି ଆଉ ମସ୍ତି କରୁଛୁ ପୁଣି ଆଠ ଦିନ ଗଲେ ପୁଣି ଡିଉଟି ସବୁ ଆରମ୍ଭ ହେଇଯିବ ଆଉ।
ମାନେ କାମ କାହା ପାଖ ତାପ କାମ ହବ ସମସ୍ତଙ୍କ ମାନେ ସେୟା
ହଁ ସ୍କୁଲ୍, ହଁ। ସ୍କୁଲ୍ ଖୋଲିଯିବ, ଉଁ ଗା ଉଣେଇଶି ତାରିଖ ବେଳୁକୁ ସ୍କୁଲ୍ ଖୋଲିଯିବ। ଆଉ ତାପରେ ତାର ପାଠପଢା ତା ଟିଉସନ୍ ତାଦେରେ ତ ଏଇନା ପୁରା ବ୍ୟସ୍ତ ଆଉ।
ସ୍କୁଲ୍ ଛୁଟି ଥିଲା କିଛି ନାଇଁ ଥିବ କାମ ହବ ତ ଆଉ, ଆଉ ଛୁଆଙ୍କ ସ୍କୁଲ୍ ଖୋଲିଲା ମାନେ ତାଙ୍କୁ ପ ତାଙ୍କୁ ବ୍ରସ୍ କର ଦାନ୍ତ ଘସା ଖାଇବା ଆଉ
କାମ ତ ଆଉ କଣ ସକାଳୁ ଉଠ ଆମର ତ ଠାକୁର ପୂଜା କରିବୁ ମାନେ ଦି ଘଣ୍ଟା ଜାଣିଲ ନା।
ତମେ କର, ନା ତମ ଜା କରନ୍ତି?
ତମେ ଠାକୁର ପୂଜା କର ନା ଜା କରନ୍ତି?
ଆମର ସମସ୍ତେ ଠାକୁର ପୂଜା କରନ୍ତି
ହଁ। ହୁଁ। ଠାକୁର ପୂଜା ଘଣ୍ଟା-ଘଣ୍ଟା ଯାଉଚି ଆଉ ଟାଇମ୍। ହୁଁ।
ହଁ ଠାକୁର ପୂଜା ଠାକୁର ପୂଜା ଦି ଘଣ୍ଟା, ତାପରକୁ ଫୁଣି ଜାଳିଖିଆ ଖାଇବେ ଜାଣିଲ ନା।
ହଁ-ହଁ।
ହୁଁ ହଁ ଜାଳି ହଁ ଜଳିଖିଆ